ହଁ- ହାଲୋ।
ହଁ କଣ କରୁଚ?
କଣ କରୁଚନ୍ତି? ମୁଁ ଏଇ ବସିଥିଲି। ଆପଣ କଣ କରୁଚନ୍ତି?
ମୁଁ ରୋଷେଇ
ଅ- ହୋ।
ଆଉ
ଆଉ କେମିତି ଅଛନ୍ତି ଭଲ?
ହଁ ଭଲ ଅଛୁ ଆଉ। ଭଲ ସ୍କୁଲ୍ ଖୋଲା ହେଇ ଆଜି ରୋଷେଇରେ ଯଉ ପୋଇ ଘାଣ୍ଟ
ଆଜ୍ଞା।
ଡାଲି, ଆମ୍ବ ଖଟା, ଭାତ।
ଓହୋ ଆଉ ରଜ ତ ସର୍
ରଜ ସରିଲା ରଜର ପିଠା ପଣା ବି ସରି ଆସିଲାଣି।
ହିଁ -ହିଁ -ହାଁ -ସବୁ ତ ସରିଲା ଆଉ ତାପରେ ଏବେ ସ୍କୁଲ କଲେଜ୍ ଖୋଲିଗଲା। ହଁ ଆଜି ରୋଷେ
ହୁଁ।
ହୁଁ। ଆଜି ରୋଷେଇ ରୋଷେଇ ଆଜି ହେଇଥିଲା ଅଁ-ମାମା କରିଥିଲା ଭାତ କରିଥିଲା ଆଉ ଏ ସାଧା ଉପରେ ଆଇଟମ୍ କରିଥିଲା ମୁଁ ମାଛ କାଲି ରଖିଥିଲି ତ ତାକୁ ଆଜି ମୁଁ ଆଉ ମାଛ ତରକାରୀ
ଆଉ ଗୁରୁବାର୍ ତମେ ଖାଅ ନେଇଁ?
ଆଜ୍ଞା ମୁଁ ଗୁରୁବାରେ ଖାଇଦିଏ ତ ହେଇତି ପାଇଁ ମୁଁ ମାଛ ଆଉ ତାର ଭଜା ଭାଜିଥିଲା ଆଉ ଶାଗ କରିଥିଲା ଆଉ ଆମ୍ବ କରିଥିଲା
ହଁ- ହଁ ତାଙ୍କର ସାଧା ଆଇଟମ୍ ଯେତେ କରିବା କଥା କରିଥିଲେ ଆଉ।
ଆଜ୍ଞା ଆଜି ଗୁରୁବାର୍ ଥିଲା ଆଉ।
ହଁ -ହଁ-‌ହଁ ଗୁରୁବାର୍ ତ ସାଧା ହବ ଆଉ ଆମର ଏଇଠି ସମସ୍ତେ ଛୋଟରୁୁ ବଡ ସମସ୍ତେ ସାଧା ଖାଇବେ। ମାନେ ଘରେ ସାଧା ହିଁ ହବ ଆଇଁଷ ହବନି ଆଜି।
ହଁ ଆଜି ଗୁରୁବାର୍ ଟା ମୁଁ ଟିକେ ଖାଇଦେଲି ମୁଁ ଏ ହଷ୍ଟେଲେ ପଳେଇବି ବୋଲି ଖାଇଦବା କଥା।
ଖାଇଦବା କଥା ଆଉ ହଁ- ହଁ ତମର ଖୋଲିଯିବ ସ୍କୁ -ହଷ୍ଟେଲ୍?
ଆଜ୍ଞା ହଁ ଖୋଲିଗଲାଣି କଲେଜ୍।
ଓହୋ- ହଁ ଅପ୍ ଡାଉନ୍ କର ନା କଣ?
ଆଜ୍ଞା।
ଅ- ଯିବା ଆସିବା କର ନା କଣ?
ନା -ନା -ନା ମୁଁ ହଷ୍ଟେଲରେ ରୁହେ।
ରହ ସେଇଠି କେତେ ବାଟା ହଷ୍ଟେଲ ତମର ସେଠୁ?
ମୁଁ ମୁଁ କଟକରେ ପଢେ।
କଟକରେ ଓହୋ ହୋ ହଁ ଆଉ ସେ ଲାଇଫଟା ଭଲ ଲାଗୁଥିବ ଆଉ।
ହଁ ସାଙ୍ଗମାନଙ୍କ ସହିତ ମଜାମସ୍ତି କଲେ ଭଲ ଲାଗେ। ଆଉ ତାପରେ ଘର କଥା ମନେ ପଡେ। ଅଧିକ ଦିନ ରହିଗଲା ପରେ ଘର କଥା ମନେ ପଡେ।
ବଡ ହେଲଣି କାଇଁ ମନେପଡିବ ଆମେ ଛୋଟ ବେଳରୁ ମୁଁ ପଢୁଥିଲି ନବୋଦୟରେ ହେଲା ନବୋଦୟରେ ପଢୁଥିଲି ଆମେ ଛୋଟ ବେଳୁ ଗଲୁ ହେଲା ଦଶ ଏଗାର ବର୍ଷ ଚାଲ ତ ହଉଥିଲା ଆମେ ଗଲୁ ମ ସେଇ ସମୟରେ ଭାବ ଆମକୁ କେମତି ଲାଗୁଥିବ ହଁ।
ହଁ ସେଟା
ଆଉ ତମ ତ ବଡ ହେଇଗଲଣି ଆଉ ଏବେ କଣ ଏବେ ସାଙ୍ଗସା ସେ କଣ ଜାଣିଗଲାଣି ଆମେ ସେତେବେଳେ କିଛି ଜାଣିନଥିଲୁ ଘର ମାନେ ହୋମ ସିକନେସ୍ ବେଲେ ଶହେ ଶହେରେ।
ହୁଁ ଆଜ୍ଞା ହଁ ସେତେବେଳେ ଏତେ ଛୋଟ ରୁ ଗଲେ ସେଇଟା ଟିକେ
ଧୋକ ଲାଗେ ନବୋଦୟରେ ହଉ ହଷ୍ଟେଲ ମାନଙ୍କୁ ଯୋଉ ସିଲେକ୍ସନ ହେଇକିନା ଯାଉଁ ମତେ ଟିକେ ଦୁଃଖ ଲାଗେ ରହିଲୁ ତଥାପି ସା ସାତ ବର୍ଷ ରହିଲୁ ନା ସେଠି ପ୍ଲସ ଟୁ ଯାଏ ପୁରା କିନ୍ତୁ ବହୁତ ଭଲ ଗଲା ଦିନ କାନ୍ଦ ଲାଗିବ ଆସିଲା ଦିନ ଯୋଉ କାନ୍ଦ ଲାଗିବ ସେଇଟା ଗୋଟେ ପ୍ରକାର। ସେଇଟା ଛାଡ଼ିବା ପାଇଁ ଇଚ୍ଛା ହୁଏନି ପରା ଆହୁରି କେତେ ଦିନ ଗଡ଼ିଯାନ୍ତା କି ନା ଆଉ ଗୋଟେ ବ ତ ହେଇଯାଆନ୍ତା କିିନି ଗ୍ରାଜୁଏସନ ବି ଏଠି ଖୋଲିଯାଆନ୍ତା କିିନି ଏମତି ଲାଗେ।
ନାଇଁ ନାଇଁ ଆଉ ଯିବାନି ଏବେ ସାଙ୍ଗ ହେକି ଆଉ ଥରେ ପୁଣି ଏଠି ପଢିବା।
ପଢ଼ା ନାଇ ବହୁତ ଦୁଃଖ ଲାଗେ ଏମିତି ମାନେ ହୃଦୟ ଫାଟିଲା ଭଳିଆ ଦୁଃଖ ଲାଗିବ ହେଲା ସେଇ ସମୟରେ ଯେତେ ଜଣ ତମେ ରାଗୁଥିବ ବି ସେଇମାନଙ୍କୁ ଦେଖିଲି ବି ତମକୁ ଦୁଃଖ ଲାଗିବ ଯେ ମୁଁ କାହିଁକି ରାଗୁଥିଲି।
ହଁ ଯୋଉମାନଙ୍କ ସହିତ ଝଗଡା ବି ହେଇଥିବ ହଁ ଭାବୁଥିବି କାହିଁକି ଝଗଡା କଲି ଆଉ ତ ପଳେଇବି ଏବେ।
ସେଇ ଝଗଡା ମାନେ ବେଶୀ ବଡ ଲାଗେ କିନ୍ତୁ ପଛ ବେଳକୁ ଯେତେବେଳେ ଛାଡୁଥିବୁ ସେତେବେଳେ ବହୁତ ଦୁଃଖ ଲାଗେ। ଏଇଟା ଗୋଟେ କଣ ପାଇଁ ଆମେ ଏତେ ଇଏ ହଉଥିଲୁାଇ ଲାଇଟା ଗୋଟେ ଭଲ ଲାଗ ଟା ଆଉ ହଷ୍ଟେଲ ରେ ହିଁ ସବୁ ଜିନିଷ ଜଣା ପଡେ କେମିତି କଣ ନିଜେ ଅଧା ଜଣ ହଷ୍ଟେଲରେ ରହିକି ସଜାଡି ହେଇଯିବେ ଆଉ ଅଧା ଜଣ ହଷ୍ଟେଲ ରହିକି ବିଗିଡ଼ିଯିବେ ନା ଅଧା ଜଣେ ବିଗିଡି ଯିବେ ଅଧା ବିଗିଡି ଯିବେ ବେଶୀ ବଡ ବଡ ପଆ ଘର ମାନେ ବିଗିଡି ଯାଆନ୍ତି
ଏ ହଁ ଏଇଟା
ହେଲା ଆଉ କାହିଁକି ନା ଘରୁ ଛାଡିକି ଆସିଥିବେ ବାପା ମା ପୁରା ଖୁସି ହେଇକି ଦ ମାନେ ଦୁଃଖରେ ବହୁତ ଜିନିଷ ଆଣି ଆଣିଥିବେ ମିଡିଲ କ୍ସ ମିିଲଳି ହେଲା କି ଯଏ ଯାହା ଚଳିବା ଟିକେ କମ ଥିବ ତାଙ୍କ ଘର ମାନେ ସେମାନେ ଛୁଆ ମାନେ ସେଇଠି ଯାଇକି ଭଲ କଷ୍ଟରେ ରହୁଥିବେ ନା ଘରେ ହଷ୍ଟେଲ ଲାଇଫ ଟା ଭଲ ଲାଗିବ ସେମାନେ ବହୁତ ଭଲ ହେଇଯାଆନ୍ତି ଯେ
ଆଜ୍ଞା ହଁ ସେ ନିଜେ ନିଜେ ସବୁ କିଛି ଶିଖି ବି ଯାଆନ୍ତି ଛୋଟ ମାନେ ଶିଖିବା ନିଜେ ସବୁ ଡ୍ରେସ ଅପ୍ କରିବା ଖାଇବା
ସବୁ ନିଜର ବେଡ ଠୁ ନେଇକି ହଁ କେମତି ନିଟ୍ ଆଣ୍ଡ କ୍ଲିନ ରହିବ ଟାଇମ ରେ କେମିତି ଜିନିଷ କରିପାରିବ ସବୁ ଜିନିଷ ଶିଖି ଯାଆନ୍ତି ହଷ୍ଟେଲ ଲାଇଫ ଟା ବହୁତ ଭଲ ଲାଇଫ ଟା ହେଲ
ଏଇଟା କି ସ୍ଵାଗ୍ତ ସେଇଟା କି ସତର୍କତା ଆଉ ସାଙ୍ଗମାନଙ୍କ ସହିତ କେମିତି କଣ ମିଶିବ ସବୁ
ହଁ ସେଇଟା ସ ଭ ଲାଗେ ତମେ ତମ ନିଜର ଗୋଟେଇଣ୍ଡି ତମ ଜାଣିପାରିବ କଣ କେମିତି କଣ କୋଉଠି କଣ ରହିବି କେମିତି ଚଳିବି କଣ କରିବି ହଁଷ୍ଟାଇ ଗୋଟେ ଆଉ କଣ କରିବା ଛାଡିକି ଆସିଲା ପରେ ସରିଲା ସବୁ ଏବେ ଗେଟୁ ଯାହା ହଉ ଏବେ ଗୋଟେ ଭଲ ସିଷ୍ଟମ ଟେ ଚାଲିଛି ଯୋଉ ଟୁଗେଦର ହଉଛିଁ ସେ ଟା ଭଲ ଲାଗୁଛି ମାନେ ଅଫିସିଆଲିଟେ ବି ବାହାରିଛି ନବଦରେ ତ ହୁଏ ଆମର ଆଲୁମିନିୟମ୍ ତ ଆ ହୁଁ। ଭଲ ଲାଗେ ଯାଉ ଆମେ ତ ଗଲୁ ସିଲଭର ଜୁବଲି ମାନେ ପଚିଶ ବର୍ଷ ପୁରି ଯାଇଥିବ ଯୋଉଁ ସବୁ ଯୋଉଁ ବ୍ୟାଚ ସେ ବ୍ୟାଚ ସେ ସେଇ ଦିନ ଦେବେ ସ୍କୁଲକୁୁ କିଛି ଗୋଟେ ଡୋନେଟ କରିବେ ଆଉ ସେଦିନ ପ୍ରୋଗ୍ରାମ ହବ ଡିସେମ୍ବର ଫାଷ୍ଟ ୱିକ ରେ ଫଷ୍ଟ
ଫାଷ୍ଟ ୱିକ୍ ର ସଣ୍ଡେ ରେ।
ହୁ ଆଜ୍ଞା।
ଆମେ ସଟରଡେ ଇଭିନିଂରୁୁ ଯାଇକି ସେଠି ଥାଉ। ହୁଁ ଭଲ ଲାଗେ ତାର ଦିନ ପୁରା ପିଟିକଲାସ ହବ ଯେମିତି ନବଦୟ ରେ ଥିଲା ବେଳେ ରହୁଥିଲୁ ପିଟି କ୍ଲାସ ହବ। ଏସେମ୍ବଲି ହବ କ୍ଲାସ ହବ ସେମିତି ସେ ଗୋଟେ ଦିନ ପୁରା କରୁ
ଭଲ ସେଇଟା ଭଲ ଲାଗୁଥିବ ମାନେ ପୁରୁଣା କଥା ସବୁ ମନେ ପଡିଯାଉଥିବ।
ସେ ଦିନରେ ସେ ପଚିଶ ବର୍ଷ ପୂର୍ବର ସ୍ମୃତି ସବୁ ମନେ ପଡିଯାଏ।
ଜ
ମାନେ ଇଚ୍ଛା ନ ମାନେ ଯେତେ କାମ ଥିଲେ ବି ଆମେ ବାଧ୍ୟ ହେଇକି ଯାଉ।
ହଁ ସାଙ୍ଗ ମାନଙ୍କ ମିଶିକି ମନେ କରୁଥିବ ତାଙ୍କ କଥା ସବୁ
ଆଉ ସେ ଗୋଟେ ବାହାନା ସେଇଟା ଗୋଟେ ବାହାନା ମାଧ୍ୟମ ଯାହା ଆମେ ଲୋକଙ୍କ ସହିତ ଭେଟି ପାରିବା ଦେଖିପାରିବା କଥା ହେଇପାରିବା ଆଉ କଣ ତମ ତମେ ଆଉ ଗୋଟେ ଟେବଲ କଣ୍ ବାହାର କରିବ କି ଆମେ ଆମ ଦିନରେ ଭେଟ ହବା କିଏ ହେବନି କେବେ ବିି ସେଇ ଜିନିଷ
କେହି ଆସିବେନି ସମସ୍ତେ ବ୍ୟସ୍ତ ଥିବେ କାର୍ଯ୍ୟ ବ୍ୟସ୍ତ ରେଥିବେ
ଆଉ ଏଇଟା ଗୋଟେ କଣ ଉପରୁ ହେଇଯାଇକି ଡିସେମ୍ବର ଏଇ ଗୋଟେ ତମର ହବ ମାନ ତମେ ସବୁ ଆସିବ ଏଇଟା ପାଇଁ ଭଲ ଲାଗେ ଟିକେ ଆଉ ତ ବହୁତ କଲଚରାଲ ମି ମାନେ ହୁଏ ଆବୋଧର ଜିନ ସେଠି ଯୋଉ ତମ ଯିବ ନାଇନରେ ଯ ମାଇଗ୍ରେସନ ହବ ତମର ଅଲଗା ଷ୍ଟେଟ କୁ ଅଲଗା ଷ୍ଟେଟ ରେ ବି ଯାଇକି ବହୁତ ଜିନିଷ ଶିଖିକି ଆସିପାରିବ, ଭଲ ଲାଗିବ ଓଭରାଲ ଟା ମାକ୍ସିମମ ନୋବଦୋୟ ଷ୍ଟୁଡେଣ୍ଟ ମାନେ ଦେଖିବ ସକ୍ସେସଫୁଲ ହେଇକି ବାହାରନ୍ତି। କାହିଁକି ତାଙ୍କୁ ସେମିତି ପଛେ ତାଙ୍କୁ ତାଙ୍କ ନାଇଁ ତା ପଢ଼ା ନାଇଁ ତାଙ୍କୁ ସବୁ ଜିନିଷ ଭଲ ସବୁ ଶିଖାଯାଏ ଭଲ। ତମେ ଯୋଉ ଗ୍ରାଉଣ୍ଡ ରେ ଯିଏ ସ୍ପୋର୍ଟସ ଗ୍ରାଉଣ୍ଡ ରେ ଥିବ ତାକୁ ତାକୁ ସେମିତି ଦିଆଯାଏ। ମାନେ ହେଲା ସେମିତି ତାଙ୍କୁ ସ୍କୋପ ଦିଆଯାଏ ସେମିତି ହଁ। ସେମିତି ସ୍କୋପ ସବୁ ଦେବେ ତମକୁ ବାକି ବାହାରେ କଣ ହବ ଯିଏ ପଇସା ଦବ ତାକୁ ସେ କହୁଛନ୍ତି କି ନାଇଁ? ସେଇଠି ସେମିତି ନାହିଁ ଯାହାର ଯାହାର ସ୍କିଲ୍ ଥିବ ତାକୁ ସେ ପୁରା ଗରିବ ଘରୁ ହଉ ଯୋଉ ଘର ହଉ ତାକୁ ଦେବାଟା ଅପରଚୁନିଟି ତାକୁ ଦେବେ ତାକୁ ପୁରା
ଏଇଟା ଏଇଟା କିନ୍ତୁ ଭଲ କଥା।
ଭଲ ଜିନିଷ ଆଉ ସବୁ ସେଇ ତା ପାଇଁ ଭଲ ଲାଗେ ଆଉ ଏମିତି ଭଲ ପାଠ ଯିଏ ପଢ଼ୁଥିବ ତାକୁ ପ୍ରାୟୋରିଟି ବେଶୀ ଦିଅନ୍ତିନି? ଯିଏ ପାଠରେ ପୁରା ୱିକ୍ ଥିବ ତାକୁ ପ୍ରାୟୋରିଟି ଦେବେ ତାର ସବୁ କୁଶ୍ଚିନ୍ ସଲ୍ଭ କରିବେ। ତାକୁ ଏକ୍ସଟ୍ରା କ୍ଲାସ କରେଇବେ।
ଏଇଟା ହିଁ ବେଟର ତ ଏମିତି ହେଲା ଗୋଟେ ଇଏ ଛୁଆ ଆଗେଇ ପାରିବ ଆଗକୁ ବଢ଼ି ପାରିବ।
ହଁ ଟିଚର ମାନେ ବହୁତ ଡେଡିକେଟେଡ୍ ମାନେ ଆମେ ପଢ଼ିଲା ପିରିଅଡ଼ ରେ ହଁ ଡେଡିକେଟେଡ୍। ସେଟା ବହୁତ ଆଗ୍ରହ ମାନେ ପାଠ ପ୍ରତି ଶିଖିବା ପ୍ରତି ବହୁତ ଆଗ୍ରହ। ଶିଖେଇବେ ଯିଏ ଯୋଉ ଗ୍ରାଉଣ୍ଡରେ ଥିବେ ମ୍ୟୁଜିକ ଯିଏ ମ୍ୟୁଜିକ। ପାଠ ଯିଏ ପାଠ ଯେ ମ୍ୟାଥରେ ୱିକ୍ ଥିବ ତାକୁ ମ୍ୟାଥ ର ଏକ୍ସଟ୍ରା କ୍ଲାସ ନେଇ ଏକ୍ସଟ୍ରା ବୁକ୍ ଆଣ ଲାଇବ୍ରେରିରୁ ଆଣିକି ତାକୁ ପଢ଼େଇବେ କୋଉ ମାଧ୍ୟମରେ। ଏଇ ଜିନିଷ ମାନେ ଏବେ ବହୁତ ମିସ୍ ହଉଛି କଣ ପାଇଁ ଆମର ଛୁଆ ମାନଙ୍କୁ ଆମେ ପଇସା ଦେଇ ଦେଇକି ବି ପାଉନୁ।
ହଁ ସେଇଟା ଠିକ କଥା ଏବେ ସବୁ ଇଂଲିଶ ମିଡିୟମ ସ୍କୁଲ ହେଇଗଲା। ସମସ୍ତେ।
କିଛି ଇଂଲିଶ ମିଡିୟମ ରେ କିଛି ଇଂଲିଶ ନାଇଁ ସବୁ ହିନ୍ଦୀ ମିଡିୟମଠୁ ବି ବତର କଥାବାର୍ତ୍ତା ହଉଛନ୍ତି। ଅଧା ଇଂଲିଶ ଅଧା ହିନ୍ଦୀ ଅଧା ଓଡ଼ିଆ ହଁ ହେଲା। ମିଶି ମିଶିକି କିଏ ଇଂଲିଶ ରେ କିଏ କିଏ ପ୍ରମ୍ପଟ୍ଲିକଥା ହଉଛନ୍ତି କୁ ତ କୋଉ
ନାଇଁ।
ହ ବହୁତ ରେୟାର ବହୁତ ରେୟାର ଥିବ ଯଉମାନେ ଇଂଲିଶ ରେ ଟିକେ କଥାବାର୍ତା ହଉଥିବେ। ନହେଲେ ସମସ୍ତେ ଏମିତି ଓଡ଼ିଆ ମାକ୍ସିମମ୍ ଟିଚର ମାନେ ଯିଏ ଇଂଲିଶ ଟିଚର ସେ ହିନ୍ଦୀ ରେ କଥା ହଉଛନ୍ତି। ତମେ କାହିଁକି ହିନ୍ଦୀ ରେ କରୁଛ ତମେ ସିମ୍ପଲ ଇଂଲିଶ ରେ କଥା ହୁଅ ଛୁଆଙ୍କ ସହିତ।
ହଁ ଯୁ ଛୁଆ ମାନେ ସେ କନଭରସେସନ କଲେ ସେମାନେ ମନେ ରଖିପାରିବେ।
ଆଉ ତମେ ଖାଲି ପ୍ୟାରେଣ୍ଟ ଶିଖା ପ୍ୟାରେଣ୍ଟ ସବୁ ଯଦି ଏତେ ଶିଖେ ଏଜୁକେଟେଡ ହେଇଥାନ୍ତା ଆହୁରି ସ୍କୁଲ ରେ ପଢ଼େଇଲା ବେଳେ ଯଦି ପ୍ୟାରେଣ୍ଟସ୍ ଯଦି ନିଜ ଛୁଆଙ୍କୁ କରିବେ ତାହେଲେ ପ୍ୟାରେଣ୍ଟସ୍ ଘରେ କାହିଁକି ପଢ଼େଇବେ ଆଉ ଯଦି ସ୍କୁଲରେ ପଢ଼େଇବେ ନହେଲେ ସ୍କୁଲ କାହିଁକି ହଁ ଆଉ ଘରକୁ ଘରୁ କାହିଁକି ଛାଡିବେ ସ୍କୁଲ ରେ କହିଲ?
ଆଜ୍ଞା ଠିକ କଥା କହିଲେ ଯାହା ଟିକେ ଏବେ ଅଧିକ ଯାହା ଟିକେ ଏବେ ଟିକେ ଅଧିକ ପଇସା ସେମାନେ ସବୁ ଇଂଲିଶ ମି
ଇଂଲିଶ ମିଡ଼ିୟମ୍। ତାପରେ ସବୁଠୁ ବଧା ଷ୍ଟଡି ଇଏ ହଉଛି ଆମର ଭାରତର।
ଆଜ୍ଞା ହଁ ତ କି ଏଜୁକେସନ ସିଷ୍ଟମ ସବୁ ବେକାର ପୁରା।
ମରି ପଢ଼ିକି ତମକୁ ପଢ଼ିବାକୁ ପଡ଼ିବ ପାଠ। ଏତକି ପରସେଣ୍ଟେଜ ଆଣିବାକୁ ପଡିବ କିନ୍ତୁ ବାହାର ବହୁତ୍ ଜାଗାରେ ଆମେ ଦେଖିଛୁ ବହୁତ ଆମେ ମାନେ ଅଲଗା କଣ୍ଟ୍ରି ମାନଙ୍କ ବିଷୟ ସବୁ କାଢିକି ଦେଖୁଛୁ। ସେଠି ସବୁ ଲେଖେ କଣ ହଉଛି ଯଉ ଯୋଉ ଛୁଆ ସ୍ପୋର୍ଟସରେ ଥିବ ତାକୁ ପୁରା ସ୍ପୋର୍ଟସରେ ଛଡା ହବ। ତାକୁ ସାତ ବର୍ଷ ପର୍ଯ୍ୟନ୍ତ ଛାଡି ଦିଅନ୍ତି କି କଣ କୋଉ ଗ୍ରାଉଣ୍ଡରେ ଯାଉଛି ଦେଖୁଛନ୍ତି। ଦେଖିବ ଆମର ଏଇଠୁ ତ ଆଗେ ହେଲେ ପାଞ୍ଚ ଛଅ ବର୍ଷର ପିଲା।
ଚାହୁଁଛି ତାକୁ ସେଇଟା ଦବା କଥା ନୁହଁ ଏବେ ମାନେ ପ୍ୟାରେଣ୍ଟ ମାନଙ୍କୁ ପୁଣି ଜବରଦସ୍ ଏ ନାଇ ତୁ ଏଇଟା କର ସେଇଟା।
ଆଛ ପ୍ୟାରେଣ୍ଟସ ତ ଯିବେ ଲାଗିବେ ସିଏ ଏତିକି ପର୍ସେଣ୍ଟ ଆଣିଲା ଏତିକି କାହିଁ। ଆମ ଆମ ଏଇଟା ଆମେ ସବୁ ଭଲ ଲାଗେନି।
ଛୁଆଟା ଅଧିକ ପ୍ରେସର ଫୁଲ ରହିବ, ପ୍ରେସର ରହିଲେ ସ ସେ ତା ମାଇଣ୍ଡରେ ଆଉ କିଛି ପଶିବନି।
ଆଉ।
ଆଉ।
ଆମର ଛୁଆ ମାନେ ଗୋଟେ ମ୍ୟାଙ୍ଗୋ ନେଇ ଆସିଛନ୍ତି ତାକୁ କାଟି କାଟିକି ଲୁଣ ରାଗ ପକେଇ ଖାଉଛନ୍ତି।
ଓ ହ ଆପଣ ଖାଇ ସାରିଲେଣି।
ନା ନା ଖାଇନୁ ଖାଇବୁ ଆମ ଶାଶୁ ଅଛନ୍ତି ଆମର ଟିକେ ଲେଟରେ ଖା ଖାଇବା ଦିଇଟା ଅଢ଼େଇଟା ବେଳକୁ ଖାଇବ।
ଅ ହ ହଁ।
ଛୁଆ ଟିଉସନ ଯିବେ ତାପରେ ଆଉ ହୁଁ। ତମର କଣ ଫେରେ କାମ ଥିବ କର।
ଆଜ୍ଞା ଆଜ୍ଞା।
ହଁ ଠିକ ମୁଁ କରିବି କି ମୋ ଆଡୁ।
କରୁନାହାନ୍ତି ମତେ ମୁଁ ଅଛି। ଆଜ୍ଞା ଆଜ୍ଞା ମୁଁ ଫ୍ରି ଅଛି। ହଉ ତାହେଲେ ଠିକ ଅଛି ଆଜ୍ଞା।